ହ୍ୟାଲୋ।
କାଶମା ଶୁଭ ସକାଳ।
ସକାଳ ଶୁଭ ସକାଳ।
ଆଉ ତମେ ଆଜି ଅ ମୁଁ ପରା ହେଇ ବସିଛି ଟିକେ ଭାବୁଥିଲି ଟିକେ କଣ ପଢ଼ିବି ବୋଲି କିନ୍ତୁ ବସିଛି, ଆଉ ତୁମେ କଣ କରୁଛ?
ମୁଁ ବି ଟିକେ ବସିଛି।
ଆଚ୍ଛା ଆଜି କଣ ଖାଇଥିଲ ସକାଳେ?
ଆଜି ଖାଇଥିଲି ସକାଳେ ପଖାଳ ଆଉ ମାଛ ତରକାରୀ, ଭଜା ଆଳୁ ଭଜା, ଆପଣ କଣ ଖାଇଥିଲେ?
ମାଛ ତରକାରୀ ସକାଳୁ କିଏ କଲା କେମିତି କଲ ମାଛ ତରକାରୀ?
ହଁ ସକାଳେ ମୁଁ ଟିକେ ଭାତ ଖାଏ ନା ଟିକେ ଭାତ ଶୀଘ୍ର ହେଇନଥିଲା ତ ଆ କାଲିର ପଖାଳ ଥିଲା ସେଇଟା ଖାଏ ପଖାଳ ଖାଇଦେଇକି ପଲେଇ ଆସି
ଆଚ୍ଛା ମାଛ ତରକାରୀ ସକାଳୁ ତମେ କଲ?
ହଁ ଭାଉଜ କରିଦେଲେ ମୋ ମୁଁ କରେ ନା ଭାଉଜ କରିଦେଇଛନ୍ତି।
ଓହୋ ଆଚ୍ଛା ଆଚ୍ଛା, ତମକୁ ଆସେ ରୋଷେଇ?
ହଁ ମୋତେ ଆସେ ଅଳ୍ପ ଅଳ୍ପ ବସେ ପୁରା ଶିଖିନି ଅଳ୍ପ ଶିଖିଛି।
ହଁ ମାନେ ଅଳ୍ପ ଅଳ୍ପ ଛୋଟ ମୋଟ ରୋଷେଇ ଶିଖିଛ ଆଉ।
ହଁ ପୁରା ଶିଖିବି ଆପଣ ଶିଖିଛନ୍ତି?
ମୁଁ ନାଇଁ ମୁଁ ପୁରା ଶିଖିନି ଏତେ ତଥାପି ମାନେ ଯଦି କିଏ କହିବ ପୁରା ଅଧିକ ଇଏ ସିଚୁଏସନ ରେ ପଡିଛି ତାହେଲେ ଏମିତି କଣ ଗୋଟେ କରେ ଖାଇଦିଏ କରିକି ନହେଲେ ଏତେ ବି ମାନେ ପ୍ରୋ ନୁହଁ ମାନେ ପୁରା ଭଲ ସେ ଶିଖିନି କିନ୍ତୁ ଶିଖିଛି ଏଇଆ ଆଉ ଟିକେ ଟିକେ ଆଉ। କୋଉଠି ଅଛ କିରେ ଜୋରରେ ମାନେ ଆବାଜ ଆସୁଛି ବ୍ୟାକଗ୍ରାଉଣ୍ଡରେ।
ଆଜ୍ଞା।
ମୁଁ କହିଲି ବ୍ୟାକଗ୍ରାଉଣ୍ଡ ରୁ ଅଧିକ ଆବାଜ ଆସୁଛି କୋଉଠି ଅଛ କି?
ହଁ ମୁଁ ଟିକେ ଏପଟେ ଅଛି ଟିକେ ଯାଉଛି ଏବେ ଆସୁଛି?
ଅ ହଁ ଏବେ ଟିକେ କମ୍ ଆସୁଛି କିନ୍ତୁ ସେତେବେଳେ ଟିକେ ଅଧିକ ଆସୁଥିଲା ତ ସେଥିପାଇଁ।
ହଁ, ଆଉ ଆପଣଙ୍କ ଘରେ ସବୁ କଣ କରୁଛନ୍ତି? ଦେହ ସବୁ ଭଲ
ଆମ ଘରେ ସମସ୍ତ ସମସ୍ତଙ୍କର ଦେହ ଭଲ ଅଛି ସବୁ ଭଲ ଅଛି ତମେ କୁହ ତମ ଖବର କଣ? ଆଉ ତମର ସବୁ ମତେ ଫାଷ୍ଟ କୁହ ଯେତେବେଳେ ତମେ ଫାଙ୍କା ବସିଥାଉ ତମକୁ କଣ କରିବାକୁ ଭଲ ଲାଗେ?
ମୁଁ ଯେବେ ଭାଙ୍ଗ ବସିଥାଏ ଏ ଘର ସଫାସଫି କରିଦିଏ କେବେ ଗଛ ପତ୍ର ହୁଁ ମାନେ ଅଳିଆ ଭଜନ ହେଇକିଥାଏ ତା ସଫା କରିଦିଏ ଗଛ ନୂଆ ନୂଆ ଗଛ ଲଗେଇଦିଏ।
ଗଛ ଲଗାବାକୁ ଭଲ ଲାଗେ।
ହଁ ମୁଁ ବି ଆଜି ମା ଦେଇଛନ୍ତି ପଇ ସା ଆଜି ଟିକେ କଲରା ମଞ୍ଜି ନେଇକି ଯିବି କଲରା ଟିକେ ମ ଗ
ଓ ହ କଲରା ଗଛ ଲଗାଉ କଲରା ଖାଇ ଦେହ ପାଇଁ ବହୁତ ଭଲ। କଲରା ଖାଇଲେ ସବୁ ପ୍ରକାର ରୋଗରୁ ତମେ ମାନେ ରକ୍ଷା ପାଇପାରିବ ଯେମିତି ଡାଇବେ ସିହେଲା ଆହୁରି ବି ଯୋଉ ସବୁ ଅ କିଛି ଜଣ୍ଡିସ୍ ଗୋଟେ ରୋଗ ଅଛି ଜାଣିଥିବ ସେ ସବୁ ସେଥିରୁ ସବୁ କଲରା ଖାଇଲେ ସେ ରୋଗ ସବୁ କିଛି ହବନି ସେ ରୋଗ ଟୋଟାଲି ପାଖ ପସିବନି। କଲରା ଭଜା କରିଦବ ହୁଁ। କଲରା ଭଜା କରିପାରିବ କଲରା ସନ୍ତୁଳା କରିପାରିବ ସବୁ କରି
ମୁଁ ଖାଏନା କଲରା କଲରା ଭଜା ମୁଁ ଖାଇଏନା କିନ୍ତୁ କଲରା ଯୋଉ ମସଲା ତା ଭିତରେ ମଞ୍ଜି ବାହାର କରିକି ମସଲା ଯୋଉ ଫ୍ରାଏ କରନ୍ତି ସେଟା ଭଲ ଲାଗେ।
ହଁ ସେଇଟା ବହୁତ୍ ଭଲ ଲାଗେ ବହୁତ ଟେଷ୍ଟି ଲାଗେ ସେଇଟା ତା ଦେହରେ ଯୋଉ ମସଲା ପଡିଥାଏ ମାନେ ସେ ଯୋଉ କଣ ରସୁଣ ଆଉ ଯୋଉ ଇଏ ଛେଚିକି ତା ଦେହରେ ଦିଅନ୍ତି ତ ଆଉ ସେଟା ସେଇଥିପାଇଁ ବହୁତ୍ ଭଲ ଲାଗେ ଖାଇବାକୁ। ମତେ ଟିକେ ରସୁଣ ବହୁତ୍ ଭଲ ଲାଗେ ରସୁଣ ମାନେ କଣ କହିଲ ସବୁ ମୋ ଡାଲିରେ ଟିକେଏ ରସୁଣ ଫୁଟା ହେଇଥିବା ଦରକାର୍ ଆଉ ହେଲା ଅ କଣ କହିଲ ଏଇ ଯୋଉ ଅ ଅ ସେଟା ଉୁଁ ଆଉ ଗୋଟେ କଣ କରନ୍ତିନି ରୋଷେଇ ତା ଦେହରେ ରସୁଣ ପକାନ୍ତି ଯୋଉ ମ୍ୟାଗି ନୁ ମ୍ୟାଗିରେ ବି ରସୁଣ ହଁ। ଗୋଟା ଭଜା ମାନେ ତ ଗୋଟା ଭଜାରେ ରସୁଣ ପକେଇଲେ ବଢିଆ ଲାଗିବ ହଁ। ତମେ ଗୋଟା ଭଜା ବି କିଛି ଖାଅ? ଖାଲି ରସୁଣ ପକେଇକି ଖାଇବ ଦେଖିବ ବଢିଆ ଲାଗିବ ଗୋଟା ଭଜାରେ ବି।
ହଁ ସେବି ରସୁଣ ଯୋଉ ଆଳୁ ଚକଡ଼ାରେ ପକେଇକି ଖାଆନ୍ତି।
ହୁଁ। ଆଉ ମତେ କିନ୍ତୁ ବେଶୀ ଭଲ ଲାଗେ ସବୁଠାରୁ ଭଲ ଲାଗେ ପଖାଳ ଖାଇବାକୁ ପଖାଳ ସହି ତ ଖାଲି ଟିକେ ଆଳୁ ଛୁଙ୍କା ମତେ ଟିକେ ଜିରା ଆଉ ଯୋଉ ଫୁଟଣ ଫୁଟଣ ପକେଇକି ଆଳୁଟା ଛୁଙ୍କିଲେ ମତେ ବି ପସନ୍ଦ ଲାଗେ ସେ ଯଉ ଆଳୁ ଛୁଙ୍କ ଙ୍କା ଆଉ ହେଲା ପଖାଳ ଭାତ ଟମାଟୋ ଟିକେ ଦଳା ହେଇଯିବ ରସୁଣ କଞ୍ଚା ଲଙ୍କା ପଡ଼ିକି। ସେ ଭାରି ଭଲ ଲାଗେ ମତେ। ଆଉ ସକାଳୁ ଉଠିକି ଟିକେ ପଖାଳ ଭଲସେ ପେଟେ ପଖାଳ ଖାଇଦେବି ଖାଇଦେଇକି ଆରାମସେ ବାହାରିକି ଯହା କରିବା ଆ ଭୋକ ଲାଗିବନି ଦିନ ସାରା ମୋତେ ପୁରା ଫ୍ରି ଲାଗେ।
ଫ୍ରି ନାଗି ଆଉ ମତେ ମୁଁ ଖାଇଲେ ନିଦ ନାଗିନି ମତେ ଖାଇଲେ ମତେ ଖାଲି ନିଦ ନାଗିବ।
ପଖାଳ ଖାଇଲେ।
ହଁ ମୋତେ ଖାଇଲେ ଟିକେ ନିଦ ଲାଗିବ।
ନା ମତେ ପଖାଳ ଖାଇଲେ ପାଇଁ ଲାଗେ ଦିନ ଟା ପୁରା ବଢିଆ ସେ ଯିବ ମାନେ ପୁରା ଚାଲିପାରିବି ସବୁ କରିପାରିବି ପୁରା ମାନେ ମତେ ଏନର୍ଜି ଆସିବ ମତେ ଭାରି ଭଲ ଲାଗେ ପଖାଳ ଖାଇବାକୁ ସେଥିପାଇଁ। ମତେ ଯଦି କିଏ ଦିନରେ ତିନି ଟାଇମ୍ ବି କହିବ ପଖାଳ ଖା ବୋଲି ମୁଁ ଖାଇଦେବି।
ମୁଁ ବି ସେ ମୁଁ ପଖାଳ ଖାଏନା ପଖାଳ ଟିକେ ହେଲେ ଖାଇଥାଏ କିନ୍ତୁ ମୁଁ ତିନିଟା ତିନିଟା ସମୟରେ ସକାଳେ ଅପରାହ୍ନରେ ରାତିରେ ମୁଁ ଭାତ ଖାଏ ମୁଁ ରୁଟି ଖାଏନା ମତେ ରୁଟି ଭଲ ଲାଗେନା।
ପୁରା ତିନି ଟାଇମ୍ ଭାତ ଖାଇଦିଅ।
ହଁ ତିନି ଟାଇମ୍ ମୁଁ ଭାତଖାଏ। ସକାଳେ ଯଦି ଭାତ ଡ଼େରି ହେଇଯିବ ତ ମୁଁ ପଖାଳ ଖାଇଦିଏ।
ହଁ ହଁ ହଁ ନା ମତେ ତିନି ଟାଇମ ମୁଁ ଜମା ବି ଭାତ ଖାଇପାରିବିନି। ପକ୍ ପଖାଳ ତିନି ଟାଇମ୍ ଖାଇଦେବି କିଛି ନାହିଁ। ପଖାଳ ମୁଠେ ନହେଲେ ଖାଇଦେବି। କିନ୍ତୁ ଭାତ ଏମିତି ଗରମ ଭାତ ଡାଲି ଏଗୁଡା ସବୁ ତିନି ଟାଇମ୍ ଲେଖା ମୁଁ ଖାଇ ପାରିବିନି। ମତେ ଖାଲି ସେଗୁଡା ଦରକାର ଉଁ ସକାଳୁ ଦରକାର ଗାଧୁଆ ବେଳେ ଦରକାର୍ ରାତିରେ ହଁ ଯିବନି ମତେ ଟିକେ ରୁ ରୁଟି ହେଲେ ଚଳିବ। ରୁଟି ବି ଏତେ ବି ନ ଭଲ ଲାଗେ ଉପମା ଭଲ ଲାଗେ ଚୁଡା ସନ୍ତୁଳା ଭଲ ଲାଗେ। ସେଗୁଡ଼ା ସବୁ ଖାଇ
ଆମ ସ ଏ ସନ୍ତୁଳା କେମିତି ତିଆରି ହୁଏ ସନ୍ତୁଳା।
ସନ୍ତୁଳା ତ ସବୁ ପରି ପନିପରିବା ପକେଇ ସେଟା ମୁଁ ଜାଣିନି। ମୁଁ କିନ୍ତୁ ଚୁଡ଼ା ସନ୍ତୁଳା କେମିତି ତିଆରି ହୁଏ ଜାଣିଛି। ଚୁଡ଼ା ସନ୍ତୁଳା ଚୁଡ଼ାଟାକୁ ଫାଷ୍ଟ ତମେ କଣ କରିବ କହିଲ ପାଣିରେ ଭିଦେଇକି ଚି ଚିପୁଡିକି ରଖିଦବ କାହିଁକି ନା ଚୁଡ଼ା ଟିକେ ଟାଣ ଟାଣ ଲାଗେ ନା ଟିକେ ସଫ୍ଟ ହେଇଗଲେ ଭଲ ଲାଗିବ। ତାକୁ ଇଏ କରିଦବ କରିସାରିଲା ପରେ ଯେମିତି ଉପମା କରନ୍ତି ସୁଜି ଉପମା। ଫାଷ୍ଟ ପୁରା ପକେଇବ ଫୁଟଣ ପକ୍ ପକେଇବ। ତାପରେ ପିଆଜ ପକେଇବ। ତାପରେ ଆଳୁ ଗାଜର ଯାହାବି ପନିପରିବା ଅଛି। କୋବି ଯାହାବି ପନିପରିବା ତମେ ପକେଇବା ପାଇଁ ଚାହୁଁଚ। ତା ଟିକେ ଭାଜିକି ସନ୍ତୁଳି ଦବ। ତାପରେ ତା ଦେହରେ ଲୁଣ ହଳଦୀ ମ୍ୟାଗି ମସଲା ଏଗୁଡା ସବୁ ପକେଇଦବ ଭଲ ସେ ପୁରା। ପକେଇଦେଲା ପରେ ମତେ ମତେ ଟିକେ ମ୍ୟାଗି ମସଲାଟା ବହୁତ ଭଲ ଲାଗେ ଖାଇବାକୁ ପୁରା ବାସ୍ନାଟା ମତେ ଭାରି ଭଲ ଲାଗେ। ସେରା ଟିକେ ପକେଇଦବ ପକେଇ ଦେଇ ସାରିଲା ପରେ ତାପରେ ସେଟା ଆରାମ ସେ ସନ୍ତୁଳି ଦେଇକି ତାପରେ ଯୋଉ ଆମେ ଭିଦେଇକି ରଖିଥିବା। ସେଇଟା ସେଇଟା ପ ପକେଇ ଦେଲେ ଚୁଡ଼ା ସନ୍ତୁଳାରେ ଯୋଉ ଚୁଡ଼ା ଆମେ ଭେଦେଇକି ରଖିଥିଲା। ସେଇଟା ପକେଇ ଦେଲେ ହେଇଯିବ ଆଉ ବଢ଼ିଆ ସେ ଆଉ ବଢ଼ିଆ ଟେଷ୍ଟି ବି ଲାଗିବ ଖାଇବାକୁ। ସକାଳୁ ସେଟା ବେଳେ ବେଳେ ଖାଇଦେଲେ ପୁରା ପେଟ ଫୁଲ ହେଇଯାଏ।
ଆପଣ ଯେମିତି କହିଲେ କି ମତେ ଭୋଗ କଲାଣି ଶୁଣିକି।
ହଁ ତା ସାଙ୍ଗରେ ବହୁତ ଖୁସି ଲାଗେ ମତେ ମୁଁ ଜାଣିନି କଣ ପାଇଁ ମତେ ସକାଳ ମୋର ଏତେ ଫେଭରାଇଟି ସେଇଟା ଏ ଏତେ ପସନ୍ଦ ମୋର ସେଟା ହେଲା ଉପମା ହେଲା ମୁଁ ଜାଣିନି ଏ ଦିଟା ମୋ ଭାରି ପସନ୍ଦ ଏଟା ହେଲେ ମୁଁ ପେଟେ ପେଟେ ସକାଳୁ ପୁରା ଖାଇଦେବି।
ସିଏ ତ ଉତ୍ତରଟା କାଟି ଦେଇଛି।
ହୁଁ
ଆଉ ଆପଣଙ୍କୁ କୋଉ କୋଉ ଗଛ ଭଲ ଲାଗେ। ମାନେ
ଗଛ ଫୁଲ ଗଛ ତ ମାନେ ମତେ ଗଛ ମୋର ବହୁତ ପସନ୍ଦ ହେଲା। ମାନେ କିଛି ବି ଗୋଟେ ଇଏ ହଉ ମତେ ମତେ ଆମ ଚାରିପଟେ ଖାଲି ଗଛ ଥିବ ହାୱଆ ପବନ ମତେ ଟିକେ ମାନେ ପ୍ରା ପ୍ରାକୃତିକ ସୌନ୍ଦର୍ଯ୍ୟଟା ବେଶୀ ଭଲ ଲାଗେ। ମୁଁ କଣ କରିବି ଆମ ଦାଣ୍ଡରେ ସେଥିପାଇଁ ମୋର ଟିକେ ଦାଣ୍ଡରେ ଟିକେ ସ୍ପେଶିଅସ୍। ମାନେ ଟିକେ ଅଛି ଫାଙ୍କା ଅଛି। ମୁଁ ସେଥିପାଇଁ ଯୋଉ ଆମର କଣ କହିଲ ଯୋଉ ବଉଳ ଗଛ ଜାଣିଥିବ ବଉଳ ଗଛ। ଜାଣିଛ ବଉଳ ଗଛ ହଁ। ମୁଁ କଣ କରୁଛି ସେଥିପାଇଁ ସେ ଯୋଉ ବଉଳ ଗଛରେ ଅଁ ମାନେ ଦେଖିବ ବଉଳ ଗଛ ଗୁଡ଼ା ବଡ଼ ବଡ଼ ହେଲେ ବହୁତ ସୁନ୍ଦର ଦେଖାଯାଆନ୍ତି। କାହିଁକିନା ପୁରା ଝାଙ୍କାଳିଆ ହେଇକି ରୁହନ୍ତି ଛାଇ ବି ଦିଅନ୍ତି ଖରା ଏତେ ହୁଏ ନା ଥଣ୍ଡା ଲାଗେ। ସେଇ ଗଛ ଗୋଟେ ଗୋଟେ ବଢିଯିବ ଯେତେବେଳେ ତା ଚାରିପଟେ ଯୋଉ ବାଉଣ୍ଡରୀ ବୁଲେଇକି ମାନେ ଯୋଉ ସିମେଣ୍ଟର ଯେମିତି ଦିଆଲ କରନ୍ତିନି ସେମିତି ଦିଆଲ କରିକି ତା ଚାରିପଟେ ବସିବ। ସେଟା ବହୁତ ବଢ଼ିଆ ଲାଗିବ।
ହୁଁ ହୁଁ।
ବହୁତ ବଢିଆ ଲାଗେ ସେଇଟା ମୁଁ ସେଥି ପାଇଁ ସେଇଟା ଗୋଟେ ଅ ଯୋଉ ବଉଳ ଗଛ ଲଗାଏ ଆଉ ହେଲା। ଫୁଲ ଗଛଟା ମତେ ଭାରି ପସନ୍ଦ ଯୋଉ କୋଉ ଫୁଲ ଗଛ କହିଲ ଏ ଯଉ ବାସେନୀ ଯୋଉଟା। ବହୁତ ବଢିଆ ବାସା ହୁଏ ବାସ୍ନା ହୁଏ ମଲ୍ଲି ଫୁଲ ନା ଗୋଟେ କଣ ଏମିତି କି ଫୁଲ। ସେଟା ବୋଧେ ମେ ବି ମୋ ନାଁଟା ମୋର ପଡୁନି ଠିକ ସେ। ସେଇ ଫୁଲ ଟା ସେମିତି ବହୁତ ସୁନ୍ଦର ଲାଗେ ଧ ଧଳା ଧଳା। ହଁ ରାତିରେ ରାଣୀ ସେଟ ବି ତ ବଢିଆ ଲାଗେ କିନ୍ତୁ ଆଉ ଗୋଟେ ଧଳା ଧଳା ଫୁଲ ସେଇଟା ଛୋଟ ଛୋଟ। ବଢିଆ ବାସନା ହୁଏ ସେ ଫୁଲଟା ବି ବହୁତ ସୁନ୍ଦର ଲାଗେ ମତେ। ନା ଟା ମନେ ପଡୁନି କିନ୍ତୁ ଆଉ ଯୋଉ କଣ କହିଲ। ପିଜୁଳି ଗଛ ଆମ୍ବ ଗଛ ଆମ ଦାଣ୍ଡରେ ଚାରିଟା ଆମ୍ବ ଗଛ ସବୁ ଛୋଟ ଛୋଟ ହେଲା ଆମ୍ବ ବେଶୀ ହୁଏନି। କିନ୍ତୁ ମାନେ ବହୁତ ଭଲ ଲାଗେ ଯେ ହଁ ବଢିଆ ସୁନ୍ଦର ଗଛ ଅଛି ଖାଇ ଦାଣ୍ଡରେ ଟିକେ ଆସି ବସିପାରିବୁ। ତ ସେଥିପାଇଁ।
ଏ ଏ ମଶା ଆମର ପା ଅଛି ନାବେ ଗ ଫଟିବ ଏବେ ଏ
ହୁଁ।
ହଁ। ହଁ ହଁ ହଁ।
ଏ ଯୋଉ କଣ କିଛି
ତମେ ଏବେ କୋଉଠି ଅଛ କିରେ ତମ ଯୋଉ ମାନେ ଶୁଭୁନି ଠିକ ସେ ତମ ଭୟସ ଟା ଠିକ ସେ ଆସୁନି।
ଆ ଏବେ ଆଇଲା।
ହୁଁ ହୁଁ ଏବେ ଆସିଲା।
ହଁ। ଆଉ ଆପଣ ଆଉ କଣ? ଲାଗେ।
ଆଉ ମତେ ସେମିତି ଅ କରିବାକୁ ଯଦି କହିବ ମତେ ଗଛ ଲଗେଇବାକୁ ତ ବହୁତ ଭଲ ଲାଗେ। ତା ସହିତ ମୁଁ କଣ କରେ କହିଲ? ଗଛ ଲଗେଇବା ସହିତ ମତେ ଭଲ ଲାଗେଉ ବସିକି ମାନେ ଟିକେ ଦେଖିକି କିଛି ଗୋଟେ ଆ ଙ୍କିବା ପାଇଁ ଚିତ୍ର କରିବା ପାଇଁ ମତେ ଭାରି ଭଲ ଲାଗେ। ଚିତ୍ର ମାନେ କଣ କହିଲ ଏଇ ଯୋଉ ଛୋଟ ଛୋଟ ଯୋଉ କାର୍ଟୁନ ହେଲା। ଛୋଟ ଛୋଟ ଚଢେଇ ଛୋଟ ଛୋଟ କୁକୁର ବିଲେଇ ଏ ତାଙ୍କ ଛୁଆ ସବୁ କାର୍ଟୁନ ସବୁ ମତେ ଏଇଗୁଡା ସବୁ ବୁନବା ପାଇଁ ଭାରି ଭଲ ଲାଗେ। ସେଗୁଡା ଟିକେ ଟିକେ ବନାଏ ବସିକି ଫାଙ୍କା ସମୟରେ ଫାଙ୍କା ହୁଏ ଟିକେ ଟିକେ ବନାଏ ସେଟା ଆ ମତେ ଭଲ ଲାଗେ। ଏ ଆଉ ନରମାଲି ଏମିତି ବସିକି। ଗୀତ ସବୁ ଶୁଣିବା ପାଇଁ ବହୁତ ଭଲ ଲାଗେ ମତେ ଓଡିଆ ପୁରୁଣା ଓଡିଆ ଗୀତ ସବୁ ମୋର ଭାରି ପସନ୍ଦ। ମୁଁ ପ୍ରାୟ ସମୟରେ ପୁରୁଣା ଓଡିଆ ଗୀତ ଶୁଣେ ମତେ ଭାରି ପସନ୍ଦ ଓଡିଆ ଗୀତ ପୁରୁଣା ଓଡିଆ।
ଆପଣ ଯେତେ କଥା କହିଲେ ଆପଣ ବଢ଼ିଆ ଆପଣ ସବୁ କରୁଛନ୍ତି ମୁଁ ତ ମୁଁ ଯେବେ ଫୁଲ ଗଛ ସବୁ ମୁଁ ମନା ହବ କଣ ଲଗେଇବା ପାଇଁ। ନଗେଇଦେବିି ସବୁ କରିବି ତା ତିନି ଦିନ ତା କେୟାର କରିବି ତା ପରଦିନ ଆଉ କରିବିନି ମୋର ଏଇ ଗୁଣ ଅଛି ସେଥିପାଇ ମୁଁ ଜମା କିଛି କରେ ନା।
ନାଇ ଇଁ ମୁଁ ସେଥିପାଇଁ ମୁଁ ଯାହା ବି ହେଇଯାଉ କଣ କହିଲ ଆଉ ଟିକେ ଇଏ କରେ ମାନେ ଫାଙ୍କା ଟ ଫାଙ୍କା ସମୟ ପାଇଲେ ମୋେଟା ଭଲ ଲାଗେ କରିବା ପାଇଁ ମୁଁ ସେଇଟା ଯାହାବି ହେଲେ କରେ ମତେ ସେଇଟା କରିବା ପାଇଁ ବହୁତ ଭଲ ଲାଗେ। ସେ ସେଥିପାଇ ସବୁବେଳେ ଫାଙ୍କା ସମୟରେ ଚେଷ୍ଟା କରେ। ଟିକେ କିଛି ମାନେ ଏମ୍ତି ସବୁ କରିବା ପାଇଁ, ମାନେ ଯଉଟା ମତେ ଭଲ୍‌ ଲାଗିବ। ସେ ପାଇଁ ଯେତବଳେ ଫାଙ୍କା ସମୟ ପାଏ, ବସିକି ଚିତ୍ର ଟିକେ ବନାଏ, ଆଉ ଟିକେ ବସିକି ଗଛ ଫସ ଲଗାଏ। ନହେଲେ ବସି ଘର ସଫା କରେ। ମ ଘର ସଫା କରି---କୁ ବଉତ୍ ଭଲ୍‌ ଲାଗେ, ମାନେ ରୁମ୍ ସଫା କରିବି। ଆଉ ହେଲା ରୁମ୍ ରେ ଙ୍କ କହିଲ, ଯଉ ଦେଖି ଥିବ ସବୁ ମିଳୁଛି। ସେଗୁଡ଼ା ସବୁ, ସେଗୁଡ଼ା ବି ସବୁ କରିବା ପାଇଁ ଭଲ୍ ଲାଗେ, ସେଥିପାଇଁ ମୁଁ ସେଗୁଡ଼ା ବି କରେ।